କଣ
ଏଇଠି ବସିିଚି ଆଉ। ତମେ କଣ କରୁଚ?
କଣ କଣ ଖାଇଲ?
ଆଜି ଆଜି କଣ ଭାତ, ଡାଲି ଆଉ ପନିର ହେଇଥିଲା। ପାମ୍ପଡ ଏମିତି ଆଉ।
ପନିର ହେଇଥିଲା?
ହଁ।
କଣ ଆଳୁ କାଙ୍କଡଭଜା ଆଳୁ କାଙ୍କଡ ଭଜା ମୁଁ ଖାଇଲି।
ତମେ ସିନା ଖାଇଲ, ଆଜି କିନ୍ତୁ ଆମର ପନିର ହେଇଥିଲା ଗୁରୁବାରେ ନା ସାଧା।
ତମର ଆଜି ପନିର ହେଇଥିଲା ନୁହଁ। ହଉ ଭଲକ ମୁଁ ଆଜି ଖାଇଲି ଭାତ, ଡାଲମା, ଆଳୁ କାଙ୍କଡଭଜା।
ଓହୋ, ହଉ ବଢିଆ ଆଉ। ଯୋଉଦିନ ଯାହାହେଲା ଆଉ।
ଭାଉଜ ମୋର ଶ୍ରଦ୍ଧାରେ ମୋ ପାଇଁ କରିଥିଲେ।
ଯା ହଉ।
ସେ ଟିକେ ଜାଣିଗଲେଣି ତ ମୁଁ ଟିକେ ଆଇଁଷ ପାଇଁଷ ବେଶୀ ଖାଏନି, । ମୋ ପାଇଁ ସାଧା ଆଜି କରିଥିଲେ।
ଓହୋ। ନାଇଁ ଆଇଁଷ ଟାବି ଦେହ ପାଇଁ ଭଲ ନୁହଁ ସେତେ। କମ୍ ଖାଇବାଟା ଭଲ।
ଓହୋ। ତମେ ଆଇଁଷ ଖାଅ ନା ନାଇଁ?
ନାଇଁ ମୁଁ କେବେବି ଆଇଁଷ ଖାଏନି। ମୁଁ ଦି ଚାରି ବର୍ଷ ହେଲାଣି ଛାଡି ଦେଇଚି ଆଇଁଷ।
ଆଚ୍ଛା ହଉ ନିରାମିଷ ଲୋକ ତମେ।
ହଁ ହଁ। ମୋର ଟିକେ ଦିବେ ଜୟା ଭା ଦି ଜୀବେ ଦୟା ଭାବ ଅଛି ନା ସେଥିପାଇଁ ମୁଁ ଛାଡି ଦେଇଚି। ଜୀବ ମାନଙ୍କୁ ମାରିକି ଖାଇବାଟା ଅନୁଚିତ।
ଯାହା ହଉ ଭଲକଥା। ଆଉ ଘରେ ସମ ସମ ତମେ ଏକା?
ନାଇଁ ମୁଁ ଏକୁଟିଆ। ମୁଁ ବି ଭାବିଚି ମାନେ ଆଗାମୀ ସମୟରେ ମୋ ଝିଅକୁ ତାକୁ ବି ଆଇଁଷ ନ ଖୁଆଇବାକୁ।
ମାନେ ତମ ତମେ ତ ତମର ଖାଉନ, ଗୋଟେ ଝିଅର ଇଚ୍ଛା ଅଛି ତା ଇଚ୍ଛାକୁ କାଇଁ ମାରିବ।
ତାକୁ ବୁଝେଇବି ଜିନିଷ ଟା ଏଇୟା। ଯଦି ସିଏ ବୁଝିଲା ତା ହିସାବରେ ଛାଡିଲା ତାହେଲେ ଭଲ କଥା ନହେଲେ ଖାଇବ ଆଉ କଣ।
ଆଉ ଝିଅ କଣ କରୁଚି?
ଝିଅ ଶୋଇଚି। ଖାଇ ପିଇକି ଶୋଇଚି। ତାପରେ ତାର ଟିଉସନ୍ ମିସ୍ ଆସିବେ ଚାରିଟାରେ ପଢିବ ଆଉ।
ହଁ, ହଁ। ଆଉ ଟିଉସନ୍ ଆଜି ସେ କୁଆଡେ ଯାଇଥିଲା ନା ଆସିଲାଣି?
ନାଇଁ ସେ ଯାଇଥିଲା ଆସିିଲାଣି ହାରି। ଶୋଇଚି।
ଟିଉସନ ହବ?
ହଁ।
ଆଉ ମହାଭାରତ ଜାଣିଚ ନା ନାଇଁ?
ହଁ ହଁ ନିହାତି ଆମର ତ ସେଇଟା ମହାଭାରତ ଟା ହିଁ ମୁଖ୍ୟ ଗ୍ରନ୍ଥ ମାନେ ପୌରାଣିକ ଗ୍ରନ୍ଥ। ତା ବିଷରେ ଆମେ ଜାଣିଛୁ, ଦେଖିଛୁ ମଧ୍ୟ ସବୁ ତାର ପିକଚର୍ ହେରିକା ସବୁ
ହାଲୋ ପିକଚର୍ ସିରିଏଲ ସବୁ ଦେଖିଦେଇଚ?
ହଁ, ହଁ, ବୋହୁତ ବଢିଆ ଲାଗେ।
ହଁ ଏଇଟା ସ ତଥା ଆଉ ହଁ ଆଉ ଧୁତରାଷ୍ଟ ବିଷୟରେ ଜାଣିଛ ନା ନାଇଁ ହଁ।
ହଁ ଧ୍ରୁତ ରାଷ୍ଟ୍ରଙ୍କ ବିଷୟରେ ଜାଣିଛୁ, ସେ ଅନ୍ଧ ଥିଲେ।
ତାପରେ
ଅନ୍ଧ ତାପରେ ସେ ଦୁଇ ଭାଇ ଥିଲେ। ପଣ୍ଡୁ ଆଉ ଧୃତରାଷ୍ଟ୍ର ତାପରେ ଧୁତ ଧୂତରାଷ୍ଟ୍ରଙ୍କ ପୁତ୍ରର ମାନେ କୌରବ ମାନେ ପଣ୍ଡୁଙ୍କର ପୁତ୍ର ମାନେ ପାଣ୍ଡବ ମାନେ। କିନ୍ତୁ ଧୁତରାଷ୍ଟ୍ରଙ୍କ ତ ସେ ଆଉ ଗାନ୍ଧାରୀ ଥିଲେ ଶହେ ଧୂତରାଷ୍ଟ୍ରଙ୍କର ଶହେ ଫୁଅ ଥିଲେ। କିନ୍ତୁ ପାଣ୍ଡବଙ୍କର ପାଞ୍ଚ ପୁତ୍ର ଥିଲେ ସେମାନେ ପଣ୍ଡୁପୁତ୍ର।। ହୋଉ।
ଆଛା ସବୁଠାରୁ ବଡ ଥିଲେ ଦୁର୍ଯ୍ୟଧନ।
ପାଞ୍ଚାଳି ଦୁର୍ଯ୍ୟୋଧନ, ଭୀମ, ଅର୍ଜୁନ, ହାଲୋ। ଭୀମ, ଅର୍ଜୁନ, ନକୁଳ, ସହଦେବ ପାଞ୍ଚ ଭାଇ।
ପାଞ୍ଚ ଭାଇ କିଏ କିଏ କହିଲ?
ପାଞ୍ଚ ଭାଇ ଯୋଉ ଯୁଧିଷ୍ଠୀର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଏମାନେ ପାଞ୍ଚ ଭାଇ କିନ୍ତୁ ଶହେ ଭାଇଙ୍କୁ ଭିତରୁ ଅ ବଡ ଥିଲେ ହୋଉଚନ୍ତି ଦୁର୍ଯ୍ୟୋଧନ ଠିକ୍ କଥା।
ହଁ।
ହୁଁ।
ଧୁତରାଷ୍ଟ୍ର ଥିଲେ କୋଉରବଂଶର ରାଜା ଆଉ କୋଉର କୋଉରବ ମାନଙ୍କର ପିତା। ସେ ମହର୍ଷି ବ୍ୟାସଦେବଙ୍କ ଆଶୀର୍ବାଦରେ ବିଚିତ ବର୍ଜଙ୍କ ପତ୍ନୀ ଅମ୍ବିକାଙ୍କ ଗର୍ଭରୁ ଯୁତରାଷ୍ଟ୍ର ଜନ୍ମ ହେଇଥିଲେ ଜନ୍ମ ସେ ଅନ୍ଧ ହେଇଯାଇଥିଲେ ଏହି କାରଣରୁ ସେ କେବେ ରାଜସିଂହାସନରେ ବସି ପାରିଲେନି। ପରେ ତାଙ୍କ ଭାଇ ପାଣ୍ଡୁଙ୍କ ମୃତ୍ୟୁ ପରେ ସେ ହସ୍ତିନାପୁରରେ ରାଜା ହେଲେ।
ହୋଉ।
ଯୁ ରାଷ୍ଟ୍ର ପତ୍ନୀଙ୍କ ନାମ ଗାନ୍ଧାରୀ ସ୍ଵାମୀ ଅନ୍ଧ ଥିବାରୁ ସେ ନିଜେ ମଧ୍ୟ ଆଖିରେ ପ ସେ ବାନ୍ଧି ସାରା ଜୀବନ କାଟିଥିଲେ। ଯୁକ୍ତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶହେ ପୁଅ ଏବଂ ଜଣେ ଝିଅ ଥିଲା। ଦୁର୍ଯ୍ୟୋଧନ ସବୁଠାରୁ ବଡ଼ ପୁଅ ଥିଲେ।
ହଁ।
ଯୁକ୍ତରାଷ୍ଟ୍ର ନିଜ ପୁଅକୁ ଅତ୍ୟନ୍ତ ସ୍ନେହ କରୁଥିଲେ ଏଇ ଅନ୍ଧ ସ୍ନେହ ତାଙ୍କର ସବୁଠାରୁ ବଡ ଦୁର୍ବଳତା ଥିଲା। ଯୁକ୍ତରାଷ୍ଟ୍ର ଯଣେ ଦୟାଳୁ ଏବଂ ଧନପ୍ରିୟ ବ୍ୟକ୍ତି ସୋଇଥିଲେ ମଧ୍ୟ ସେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ପାରୁନଥିଲେ। ବିଦୁର ଭୀଷ୍ମ ଦ୍ରୋଣାଚାର୍ଯ୍ୟ ଏବଂ ଶ୍ରୀକୃଷ୍ଣ ବାରମ୍ବାର ତାଙ୍କୁ ନ୍ୟାୟର ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଦୁର୍ଯ୍ୟୋଧନ ପ୍ରତି ମୋହ ଓ ପୁତ୍ରୁ ଅ ପୁତ୍ର ସ୍ନେହ ଯୋଗୁ ସେ ସେହି ପରାମର୍ଶକୁ ପାଳ ପାଳନ କରି ପାରିଲେ ନାହିଁ ଦୁର୍ଯ୍ୟଧନ ଙ୍କ ଅନ୍ୟାୟ କାର୍ଯ୍ୟକୁ ସେ ରୋକି ପାରିଲେ ନାହିଁ। ପଷା ଖେଳରେ ମହାଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏହି ଖେଳରେ ପାଣ୍ଡବମାନେ ନିଜର ରା ଜ୍ୟ ସମ୍ପତ୍ତି ଏବଂ ଦ୍ରୌପଦୀକୁ ମଧ୍ୟ ହରାଇଥିଲେ ସଭାରେ ଦୋ ପଦୀଙ୍କ ଅପମାନ ମଧ୍ୟ କରାଯାଇଥିଲା ଦ୍ରୁତରାଷ୍ଟ୍ର ସେହି ଅନ୍ୟାୟକୁ ତୁରନ୍ତ ବନ୍ଦ କରି ପାରିଲେ ନାହିଁ।
ହଁ।
ପ୍ରତି ସ୍ଥିତିର ଗମ୍ଭୀର ହେବାର ସେ ଦୃଶ୍ୟଟିକୁ ବର ମାଗିବାକୁ କହିଥିଲେ ଏବଂ ପାଣ୍ଡବ ମାନ କୁ ମୁକ୍ତ କରିଥିଲେ। କିନ୍ତୁ ସେହି ସମୟରେ ଦୃଢ ନିଷ୍ପତ୍ତି ନେଇଥାନ୍ତେ ହୁଏତ ମହାଭାରତ ଯୁଦ୍ଧ ହୋଇନଥାନ୍ତା।
ହଁ।
ଶେଷରେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହେଲା ଏବଂ ଏହି ଯୁଦ୍ଧରେ ଦୃତ ତ ରାଷ୍ଟ୍ରଙ୍କ ସମସ୍ତଙ୍କ ପୁଅ ନିହତ ହେଲେ ଯୁଦ୍ଧ ସମୟରେ ସଞ୍ଜୟ ଦୁ ଦୃଷ୍ଟି ବଳରେ ଯୁଦ୍ଧର ସମସ୍ତ ବିବରଣୀ ଦୂତରାଷ୍ଟ୍ରଙ୍କୁ ଶୁଣାଉଥିଲେ। ପୁଅ ମାନଙ୍କ ମୃତ ତ୍ୟୁ ରେ ସେ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଲେ ଏବଂ ନିଜ ଭୁଲକୁ ଅନୁଭବ କଲେ। ଯୁଦ୍ଧ ପରେ ଯୁ ଧୃତରାଷ୍ଟ୍ର ଗାନ୍ଧାରୀ ଏବଂ କୁ ନ୍ତି ବନକୁ ଚାଲିଗଲେ ତପସ୍ୟା କଲେ। ପରେ ବନରେ ଲାଗିଥିବା ଅଗ୍ନିକାଣ୍ଡରେ ସେମାନଙ୍କର ଦେହାନ୍ତ ହୋଇଥିଲା। ଧୃତରାଷ୍ଟ୍ରଙ୍କ ଚରିତ୍ର ଆମକୁ ବଡ଼ ଶିକ୍ଷା ଦେଇଥାଏ କେବଳ ସନ୍ତାନ ପ୍ରତି ସ୍ନେହ ଯଥେଷ୍ଟ ନୁହେଁ
ନ୍ୟାୟ ସତ୍ୟ ଓ ଧର୍ମର ପାଳନ ମଧ୍ୟ ସମାନ ଭାବରେ ଆବଶ୍ୟକ। ଅନ୍ୟାୟକୁ ପ୍ରଶୟ ଦେଲେ ତାହାର ପରିଣାମ ସମସ୍ତଙ୍କୁ ଭବିକ ଭୋଗିବାକୁ ପଡ଼େ ତେଣୁ ଧୃତ ରାଷ୍ଟ୍ରଙ୍କ ଜୀ ଜିବନ ନାମକୁ ନ୍ୟାୟ ପରାୟଣ ନିରପେକ୍ଷ ଏବଂ ଦୂରଦର୍ଶୀ ହେବାର ଶିକ୍ଷା ଦେଇଥାଏ।
ହଁ ହଁ।
ଏଇ ଏଇଟା ଆମ ମହାଭାରତରୁ ଶିକ୍ଷା କଲେ ଧୃତ ରା
ହଁ ଦୃତରାଷ୍ଟ୍ରଙ୍କ ଜୀବନ ଇଏ ଆଉ।
ହଁ। ଆଉ କିଏ ତମକୁ ସବୁଠୁ କିଏ ଭଲ ଲାଗେ ମହାଭାରତରେ?
ମତେ ସବୁଠାରୁ ଭଲ ଲାଗେ ଏ କର୍ଣ୍ଣଙ୍କର ଜୀବନୀ ଟା ଭଲ ଲାଗେ।
ହଁ।
ହଁ। ଆଉ ତମକୁ କାହାର ଚରିତ୍ର ଭଲ ଲାଗେ?
ମତେ ଭୀଷ୍ମ ପିତାମହ ଭୀଷ୍ମ।
ହଁ ହଁ।
ପିତାହ ମହ ବିୀଷ୍ମ ଆମର ମହାନ ଆଦର୍ଶ ଏବଂ ପୂଜନୀୟ ଚରିତ୍ରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ପ୍ରକୃତ ନାମ ଥିଲା ଦେବବ୍ରତ ସେ ହସ୍ତିନାପୁର ରାଜା ଶାନ୍ତନୁ ଏବଂ ଦେବୀ ଗଙ୍ଗାଙ୍କ ପୁତ୍ର ଥିଲେ ବାଲ୍ୟ କାଳରୁ ସେ ବହୁତ ଦିମାନ ବୀର ଓ ଧର୍ମପରାୟଣ ଶାସ୍ତ୍ର ବିଦ୍ୟାରେ ବହୁତ ପାରଙ୍ଗମ ଥିଲେ।
ହଁ।
ସେ ପଶୁରାମଙ୍କ ପରି ମହାନ ଗୁରୁ ସଂଖ୍ୟା ଶିକ୍ଷା ଲାଭ କରିଥିଲେ ତାଙ୍କ ଗୁରୁଙ୍କ ନାମ ପରଶୁରାମ ଥିଲା ଦେବବ୍ରତଙ୍କୁ ଭୀଷ୍ମ ନାମ ମିଳିବା ପଛରେ ଏକ ମହାନ ଘଟଣା ଅଛି। ରାଜା ଶନ୍ତନୁ ସ ସତ୍ୟବତୀଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ କିନ୍ତୁ ସତ୍ୟବତୀଙ୍କ ପିତା ସର୍ତ୍ତର ଥିଲେ ଯେ ତାଙ୍କ ଝିଅର ପୁତ୍ର ହିଁ ରାଜା ହେବେ। ପିତାଙ୍କ ସୁଖ ପାଇଁ ଦେବବ୍ରତ ତ କେବଳ ସିଂହାସନର ଅଧିକାର ତ୍ୟାଗ କରିନଥିଲା ଆଜୀବନ ବ୍ରହ୍ମଚାର୍ଯ୍ୟ ପାଳନ କରିଥିଲେ ଏହି କଠୋର ପ୍ରତିଜ୍ଞାକୁ ବି ଭୀଷ୍ମ ପ୍ରତିଜ୍ଞା କୁହାଯାଏ ସେଇ ଦିନଠାରୁ ସେ ଭୀଷ୍ମ ନାମରେ ପ ପସି ତି ତ ହେଲେ ଭୀଷ୍ମ ହସ୍ତିନାପୁର ର ଶିକ୍ଷକ ପରାମର୍ଶଦାତା ଥିଲେ ସେ କୁରୁ ବଂଶର ଉନ୍ନତି ଥି ପାଇଁ ସାରା ଜୀବନ କାର୍ଯ୍ୟ କରିଥିଲେ ଧୃତ ରାଷ୍ଟ୍ର ପାଣ୍ଡୁ ବିଚିତ୍ର ପୁତ୍ର ପୂଜ୍ୟ ପରେ କୌରବ ପାଣ୍ଡବ ମାନଙ୍କୁ ସେ ସ୍ନେହ ଓ ସୁରକ୍ଷା ଦେଇଥିଲେ। ସେ ସତ୍ୟ ଧର୍ମ ନି ତି ଏବଂ କର୍ତ୍ତବ୍ୟକୁ ସର୍ବୋଚ୍ଚ ସ୍ଥାନ ଦେଉଥିଲେ ତାଙ୍କର ଚରିତ୍ର ତ୍ୟାଗ ସୌନ୍ଦର୍ଯ୍ୟ ସୂର୍ଯ୍ୟା ଆଦର୍ଶର ପ୍ରତୀକ ଥିଲା।
ହଁ।
ଇଏ ହେଲା ଆମ ପିତାମହ ଭୀଷ୍ମ।
ଯାହା ହେଉ ତମେ ତ ବହୁତ କିଛି ଜାଣିଛ ଭୀଷ୍ମଙ୍କ
ମୁଁ ଟିକେ ମହାଭାରତ ମତେ ଭଲ ଲାଗେ ତ ମୁଁ ସେ ସିରିଏଲ ଟା ପୁରା ଦେଖିଦେଇଛି।
ହଁ ନିହାତି ଏ ସବୁ ଜିନିଷ ହଉଛି କଣ କହିଲ? ତାହା ବାସ୍ତବିକ ହଉ କିମ୍ବା କାଳ୍ପନିକ ହଉ ଆମେ ତ ବାସ୍ତବିକ ମାନେ ଏଇଟା ହେଇଥିଲା ବୋଲି କିନ୍ତୁ ଏଥିରୁ ବହୁତ ଜିନିଷ ଶିଖିକି ନିଜ ଜୀବନରେ ଆ ଲଗେଇବାର ବହୁତ ଜିନିଷ ଶିକ୍ଷା ଦେଇଥାଏ ମହାଭାରତ ଆମକୁ ପ୍ରତ୍ୟେକଙ୍କ ଚରିତ୍ର ବହୁତ ଭଲ ଆଉ ସବୁ ଜିନିଷରେ ଏହା ହିଁ ଆମ ଜୀବନର ଦୈନନ୍ଦିନ ଜୀବନ ବି ଏସବୁ ଘଟୁଛି ମାନେ ସେୟାକୁ ଶିକ୍ଷଣୀୟ ଜିନିଷକୁ ପ୍ରୟୋଗ କରିବାର ଅଛି।
ନିହାତି ଆମେ ତ ଏଥିରୁ ଶିଖିବା ଆମ ନିଜ ଜୀବନରେ କାମରେ ଲଗେଇବା।
ହଁ ହଁ। ପ୍ରତ୍ୟେକଟି ଚରିତ୍ର ପ୍ରତ୍ୟ ମାନେ କୋଉଟା ଠିକ ଭୁଲ ନ୍ୟାୟ ଅନ୍ୟାୟ ସେଥିପାଇଁ ତ ଆମେ ଏହାକୁ ଦେଖିବାର ଅଛି ଶିଖିବାର ଅଛି ଏମତିକା ସବୁ। ହଁ।
ତାଲେ ତୁମ ଖାଇବା ପିଇବା ସରିଲାଣି।
ହଁ ହଁ ସରିଲାଣି।
ଆଉ ଏ ବଡ ପାାଗରେ କେମିତି କଣ ମ ଚାଲିଛି?
ବର୍ଷାରେ ତ ବାହାରକୁ ଯିବାକୁ ଆଦୌ ଭଲ ଲାଗୁନାହିଁ ଘର ଭିତରେ ହିଁ ଯେ ଟିକେ ଯାହା ଭଲ ଲାଗୁଛି। ଆଉ ବାହାରକୁ ଗଲେ କାଦୁଅ ହଉଛି ଗୋଡ। ଆଉ ଅଳିଆ ମଳିଆ ଲାଗୁଛି ଉ ତେଲୁଣି ପୋକ ଆଉ ଗୋଟେ ପୋକ ଅଛି କାଳି ଗୋଉଡୁଣି ସେଗୁଡା ସବୁ ଗୋଡରେ ଚଢି ଯାଉଛନ୍ତି। ତାଙ୍କୁ ଦେଖିଲେ ତ ଡର ଲାଗୁଛି। ଝରି ପୋକ ଘରସାରା ଭର୍ତ୍ତି ହେଇଯାଉଛନ୍ତି। ବେଙ୍ଗ ବି ପଶି ଆସୁଛନ୍ତି ଘରକୁ। ତେଣୁ କରି ହଁ କିନ୍ତୁ ଋତୁୁର ତ ମହତ ମାନେ ବର୍ଷକ ବାର ମାସ ଛଅ ଋତୁ। ସବୁ ଋତୁର ଆବଶ୍ୟକତା ଆମ ପାଇଁ ଅଛି ତେଣୁ ହୁଁ ସବୁ ଋତୁର ଯେହେତୁ ମହତ୍ୱ ଅଛି ଭଲ ଲାଗୁ କିମ୍ବା ନ ଲାଗୁ ସବୁ ଋତୁ ତୁ ଆମ ପାଇଁ ଭଲ।
ହଉ ଆଜି ତ ସମୟ ହେଇ ଯାଇଛି ନେଷ୍ଟ କଲ୍ ରେ କଥା ହେବା।
ଆଜ୍ଞା ଆଜ୍ଞା ହଉଛି ଠିକ ଅଛି।